ହ୍ୟାଲୋ ହଁ ମ୍ୟାଡ଼ାମ ନମସ୍କାର ନମସ୍କାର। କଣ କରୁଛନ୍ତି ମ୍ୟାଡ଼ାମ ନାଇଁ ରୋଷେଇ ଚାଲଛି ଆଉ।
ଆଉ ଆଜି କଣ ରୋଷେଇରେ ମ୍ୟାଡ଼ାମ।
ରୋଷେଇରେ ଆଜି ଭାତ ଡାଲି କଲରା ଆଳୁ ଭଜା ବିନ୍ସ ଯୋଉ ଝୁଡ଼ଙ୍ଗ ଆଳୁ ଭଜା।
ଆଜ୍ଞା।
ଆଉ କୋବି ଆଳୁ ଟିକେ ତରକାରୀ ହବ ଆଉ।
ଓହୋ। କୋବି ଭାଜିକି ତରକାରୀ କରନ୍ତି ଯୋଉ ତ ଦମ୍ ଭଳିଆ? ଆଜ୍ଞା।
ଆଉ ସରିଲାଣି ସବୁ ଖାଲି କୋବି ତରକାରୀ ଟା ଟିକେ ହବ ତା ଭିତରେ ଏଇ ଫୋନ ଟିକେ ଅନ କରୁଚି।
ଆଜ୍ଞା।
ହଉ ଏଇସବୁ କାମ ଚାଲିଚି ଆଉ ଆପଣଙ୍କର?
ମୁଁ ଏବେ ମୋ ନାନୀ ଘରୁ ଯାଇଥିଲି ତ ଆସିଲି ଏବେ।
ହୁଁ।
ଆଉ ଏଇଠି ଅଛି ପୁଅ କୁ ଟିକେ ଜଗିଚି ସେ ଭାରି ଦୁଷ୍ଟ ହଉଚି। ସେଇଥିପାଇଁ ବସିଚି ଆଉ।
ଆଚ୍ଛା ଆଉ ଖାଇବା ପିଇବା ସରିଲାଣି? ଆଉ ଆଜି କଣ ଆପଣଙ୍କର ଲଞ୍ଚ ର ପ୍ରିପାରେସନ୍ କଣ?
ଲଞ୍ଚ ବୋଧେ ଆଜି ଭାତ ଡାଲି ସଜନା
ଆଜ୍ଞା।
ମସଲା ଦିଆ ହେଇକି ଭଜା ଆଜ୍ଞା ସେଇ ଭଜା ଆଉ କଣ ମୁଁ ଜାଣିନି ଏତିକି ଜାଣିଚି।
ଓହୋ ଆଚ୍ଛା। ଆଉ କଣ କୁହନ୍ତୁ।
କଣ କହୁଥିଲି କି ଆମେ ଯୋଉ ଓ ଆମର ଯୋଉ ନାରୀ ଅତ୍ୟାଚାର ହଉଚି
ହଁ। ଦାଉରି ପାଇଁ ହଉଥିଲା କଣ କଲେ ଆମେ ସେ ଜିନିଷ ରୋକି ପାରିବା? ପ୍ରଥମ ତ ଦେଖନ୍ତୁ ଉଁ ନାରୀ ଆଗେ ସ୍ୱାକ୍ଷର ହେବା ଦରକାର। ତା ମାନେ ପାଠ ସାଠ ଦି ଅକ୍ଷର ଆମର ଯାହା ବିି ହେଲେ ଆମେ ସ୍ତ୍ରୀ ଲୋକ ମାନେ ମହିଳା ମାନେ
ଆଜ୍ଞା ଆଜ୍ଞା।
ପାଠ ଦିଅକ୍ଷର ଝିଅଙ୍କୁ ଆମେ ଯୋଉ କହୁଛ ନାଇଁ ପାଠ ପଢିବା ଦରକାର ନାହିଁ ଏତିକି ପଢିଲେ ଚଳିବ ସେଇଟା ଭୁଲ ଚିନ୍ତାଧାରଣା ଆଗେ ଆମେ ଗୋଟେ ଝିଅକୁ ଯେତିକି ଶିକ୍ଷାଗତ ଯୋଗ୍ୟତା ସିଏ କରିବାକୁ ଇଚ୍ଛା ସେ ପର୍ଯ୍ୟନ୍ତ ଆମେ ତାକୁ ପାଠ ପଢେଇବା।
ଆଜ୍ଞା।
ତାପରେ ଦ୍ଵିତୀୟ କଥା ହେଲା ଆମେ କେବେ ବି ଚାହିଁବାନି ଆମେ ଝିଅଟି ରୋଜଗାରକ୍ଷମ ନହଉ। ହେଲା ଆମେ ଯେମିତି ଯେ ଯେଉ ଯାହା ବି ହେଇଯାଉ ସେ ଝିଅଟି ତା ନିଜ ଗୋଡରେ ଆଗେ ଠିଆ ହେବା ଦରକାର ବୁଝିଲେ ଗୋଟେ ମ ଗୋଟେ ଗୋଟେ ଲେଡିଜ ର ପ୍ରଥମ ସଁ ଷ୍ଟ୍ରେଥ ହେଲା ସପ ମାନେ ସ ସପୋର୍ଟ ହେଲା ସେ ଯଦି ଦି ପଇସା ଇନକମ୍ କରୁଥିବ। ଆଜ୍ଞା ସେଇଟା ଯଦି ହେଲା ମାନେ ବହୁତ ନ୍ତୁ ମାନେ ନିର୍ଭରଶୀଳ ଆଉ ସେ କାହା ଉପରେ ହବନି ସେ ଯଉ ଡରିବ ଯଦିି ତା ଉପରେ କିଛି ପ୍ରତାରଣା ହଉଚି ଡର ଟା ପ୍ରଥମ ଡର ଟା କଣ ଥାଏ କି ମୁଁ ନାଇଁ ନାଇଁ ତ କିଛି କରୁନି ତାହେଲେ ମୁଁ ଚଳିବି କେମିତି। ବାହାଘର ପରେ ଗୋଟେ ଝିଅ ବେଶୀ ତ ଆଉ ବାହାଘର ପରେ ହିଁ ଗୋଟେ ନାରୀ ସଫର ହୁଏ। ବାହାଘର ପରେ ମୁଁ ଯଦି ମୁଁ ଯଦି ମୋ ସ୍ଵାମୀ ପାଖରେ ରହିପାରୁନି। ଆମର ପଡୁନି କି ମତେ ଶାଶୁଘର ଲୋକ ଅତ୍ୟାଚାର କରୁଛନ୍ତି। ମୁଁ ଯାଇ ବାପ ଘରେ ବୋଝ ହବାକୁ ଚାହୁଁନି। ନା ବାପା ଘର ଅଲଗା ଅଲଗା ଅଛନ୍ତି ତାଙ୍କର ସେମାନେ ଚଳିବେ ବାପା ଭାଇ ସେମାନେ ଚଳିବେ ତ ଝିଅ ଚାହିଁବେନି ତ ସେଇ କ୍ଷେତ୍ରରେ ଯଦି ସେ ନାରୀ ଦି ପଇସା ଇନକମ କରୁଥିବ ସେ ଡରିବନି। ସିଏ ସେ ଯୋଉ ତା ଉପରେ ଯୋଉ ଅତ୍ୟାଚାର ଟା ହଉଥିବ କି ଯୋଉ ଅପମାନ ଟା ତାକୁ ମିଳୁଥିବ ତୁ ସେଇଟାକୁ ଡରିବନି। ମାଡ଼ାମ ମୁଁ କହୁଛିି କିଛି ଦର ଅପଚାର ହେଲେ ବି କହିଥାନ୍ତି ବ କିଛି ଜଣାନ୍ତି ମୁ ହୁଁ ହଁ ସେଇ ବା ଯୋଉମାନେ ଯୋଉମାନେ ଦେଖିବେ ସ୍ୱା ଯୋଉମାନେ ଦେଖିବେ କଣ କହିଲେ ଉଁ ନିର୍ଭର କରିକି ରହୁଥିବେ ସ୍ଵାମୀ ଉପରେ ନିର୍ଭର କରୁଥିବେ ବାପା ମାଙ୍କ ଉପରେ ନିର୍ଭର କରୁଥିବେ ସେଇ ଝିଅ ମାନେ ହି ଚୁପ୍ ବେଶୀ ଦ ଦେଉ ନାଇଣ୍ଟି ପରସେଣ୍ଟ ସେଇ ଝିଅ ମାନ ଚୁପ୍ ରହୁଛନ୍ତି କିନ୍ତୁ ଯୋଉ ଝିଅଟି ବାହାରକୁ ବାହାରିଲାଣି ନିଜେ ସଂସାର କଣ ଦୁନିଆ କଣ ଏସବୁ ଦେଖିଲାଣି ସେ ଝିଅଟି କେବେ ମାନେ ଆପଣ ଦେଖିବେ କେବେ ଏ ସବୁ ମାନେ ଅତ୍ୟାଚାର କୁ ସହିବନି ମାନେ ଭୁଲ ଜିନିଷଟା ତା ଉପରେ ଯ ହଉଥିବ ସେ ସହିବନି।
ଆଜ୍ଞା, ଆଜ୍ଞା
ଯାହା ବିି ହେଲେ ତ ତାର ନିଜର ମା ମନକୁ ଆସିବ ଦୃଢ଼ ଶକ୍ତି କରିବ ସେ ଯଦି ସେ ପ୍ରତିବାଦ କରିବ ତେଣୁକରି ଆମ ପାଖରେ ଯେ ପାଠ ଯଦି ପାଠ ଆମ ପାଖରେ ନାହିଁ ଖାଲି ତ ସବୁବେଳେ ସବୁ ସମସ୍ତେ ପାଠ ପଢିଦେବେ ସେଇଟା ହିଁ ମାନେ ନୁହଁ। ବିଭିନ୍ନ ପ୍ରକାର ଦୁନିଆରେ ଆସ୍ ବଳ ଜୁଉଜିପାରିବା ଆମେ ଯଦି ଭଲ ଡ୍ରଇଂ ଆଙ୍କୁଚେ ଆମେ ସେ ଥେରେ ଆଗକୁ ଯାଇପାରିବା। ଆମେ ଯଦି ଭଲ ନାଚୁଛେ ଆମେ ସେଇଟାକୁ ଆମର ପେସା କରିକି ଆମେ ଦି ପଇସା ଇନକମ କରିପାରିବା। ଆମେ ଯଦି ଭଲ ବୁଣା ବୁଣି କରୁଛେ ଆମକୁ ଉଲ୍ ର ଜିନିଷ ବୁଣି ଆସୁଛି ଘରେ ଚିତ୍ର କାଟି ଆସୁଛି ୟାକୁ ନେଇକି ଆମେ ଆଗକୁ ଯାଇପାରିବା। ଯଦି ଆମେ ଭଲ ସିଲେଇ ଶିଖିଛେ ତାକୁ ନେଇକି ଆଗକୁ ଯାଇପାରିବା। ଦୁନିଆ ବଢିଗଲାଣି ଆଜ୍ଞା ଠିଆ ହେ। ଆଜ୍ଞା, ଆଜ୍ଞା, ଆଜ୍ଞା ଗୋଟେ ଝିଅ ମୁଁ ଏମିତି କହୁଛି ବାପା ଆପ ଘରେ ଆସି ରହିଛି ସିଲେଇ କେବଳ କରୁଛି। ସେ ଝିଅର ଛୁଆଟିଏ ବି ଛୁଆ ପାଠ ପଢିଲାଣି ବାର ତେର ବର୍ଷ ର ହେଲାଣି ମୁଁ ଦେଖିଛି ମୋ ଆଖି ଆଗରେ ସେ ଝିଅ କେବଳ ସିଲେଇ କରୁଛି ସିଲେଇ କରିକି ସେ ଯେତିକି ଇନକମ କରୁଛି ବାପ ଘରେ ଏତିକି ପଇସା କେହି ଇନକମ କରୁନାହାନ୍ତି।
ଆଜ୍ଞା।
କେବଳ ରହିଛି ବାପଘରେ ଯେହେତୁ ବାପଘରେ ଆଉ ଗୋ ଗୋ ଗୋଟିଏ ଭାଇସେ ଆଉ ଜାଗା ଯୁଗ ତ ଭଲ ମନ୍ଦ ଅଛି ଆପ ଘରେ ରହିଛି। କିନ୍ତୁ ତା ନିଜ ଖର୍ଚ୍ଚ ସେ ନିଜେ ଉଠଉଛି ତାର ସିଲେଇ ରେ ବହୁତ ପଇସା ଆସୁଛି। ଭଲ ଡିଜାଇନିଂ ବ୍ଲାଉଜ କରୁଛି ସବୁ ପଇସା ଲୋକ ଦଉଛନ୍ତି ଦି ଘଣ୍ଟା ତିନି ଘଣ୍ଟା ବସିଲେ ଜଣେ ବ୍ଲାଉଜ ଗୋଟେ କରିଦବ। ପାଇଗଲା ଅଢେଇଶ ତିନିଶହ ଟଙ୍କା ଚାର୍ଜ କଲେ ପାଇବେ।
ଆଜ୍ଞା।
ଯଦି ଦିିନକୁ ତିିନି ଖଣ୍ଡ ଚାରି ଖଣ୍ଡ କଲା
ଆଜ୍ଞା, ଆଜ୍ଞା।
କଣ ଅସୁବିଧା ହେଇଗଲା ତ ଆମେ ଆଜ୍ଞା ଡିମାଣ୍ଡ ବ୍ଲାଉଜ ହଉ ଡ୍ରେସ ହଉ ଆଜ୍ଞା ଦୁଇଶହ ଦୁଇଶହ ତିନିଶହ ଟଙ୍କା। ବାକି ତା ବ୍ଲାଉଜ ହଉ ଡ୍ରେସ୍ ହେଉ ଯଦି କାହାକୁ ଭଲ ମେକଅପ୍ ଆସୁଛି ସିଏ ମେକଅପ୍ରେ ଯାଉ ଯଦି ମେହେନ୍ଦୀ ବାଙ୍କି ମେହେନ୍ଦିର ଯାଉ ଯାହାବି ହୋଇଯାଉ ମାନେ ମୁଁ କହିବା କଥା ମୁଁ କ ମୁଁ କହିବାକଥା ମୁଁ ଦି ଦୁନିଆ ଏତେ ଦେ ଏତିକି କ ମାନେ ଅଧିକ ଦେଖିନି କିନ୍ତୁ କ ଯେତିକି ଦେଖିଛି ମୁଁ ଚାହୁଁଛି ଚି କି ଗୋଟ ନାରୀ ଏ ମାନେ କେବେ ବି ଘରେ ବସି ଘରେ ବସିକି ବି ସେ କିଛି ନା କିଛି ଇନକମ କରୁ। ହେଲା ଯଦି ଘରେ ବସିଛି ପାଠ ପଢିଛି ଚାରି ପାଞ୍ଚଟା ପିଲା ବସେଇକି ପାଠ ପଢଉ। କିଛି ଅସୁବିଧା ନାହିଁ ଆଉ ଯଦି ଘରେ ବସିକି ଯଦି ପାଠନ ପଢ଼ିଚି ସିଲେଇ କରି ଶିଖିଚି ସିଲେଇ କରୁ ଆଜିକାଲି ଲୋକ କୁଟ ଡବଳ କରୁଛନ୍ତି ଘରେ ସାୟା ତିଆରି କରିକି ବିକୁଛନ୍ତି ମାନେ ଦଉଛନ୍ତି ଲୋକ ଆସି ଅର୍ଡ଼ର ନେଉଛନ୍ତି ଅର୍ଡ଼ର ଦେଉଛନ୍ତି ମାନେ ଯଦି ଆମକୁ କୁହାଯାଇଛି ଘର ସମ୍ଭାଳିବା ପାଇଁ ଆମେ ଘର ସମ୍ଭାଳି ଯଦି ବାହାରେ ପଇସା ଇନକମ୍ କରିପାରୁଛେ ତାହେଲେ ନିଜେ ଶାନ୍ତିରେ ରହିବ ଆଉ କୌଣସି ଆଡେ ସଡେ ମୁଣ୍ଡ ଯିବନି। ଆଜ୍ଞା ବୁଝିପାରିଲେ। ଆଉ ଏଇଟା ଗୋଟେ ମାନେ ପ୍ରଥମ ତ ନା ନାରୀ ଯଦି ଅବହେଳା ହବନି। ସେ ଦି ପଇସା ଇନକମ୍ କରୁଥିବା ଦରକାର।
ଆଜ୍ଞା। ଆଉ କିଛି ଜଣ ବି ସେମିତି ରହିଯାଆନ୍ତି ନାହିଁ ଆମେ କଣ କରିପାରିବୁ ଆମେ ଗରିବ ଘର। ଆମ ବାପା ଏତେ ଟଙ୍କା ଦେଇକି ବାହାଘର କରିଛନ୍ତି କି ଆମେ କଣ କରିପାରିବୁ।
ହଁ ଦୃଢ ମାନେ ମ ମାନେ ମନ ଭିତରେ ନିଜେ ନିଜକୁ ଭାଙ୍ଗିଦେଲ ଚାପିଦେଲ ତମେ ଆଉ କିଛି କରିପାରିବନି।
ହଁ।
କିଛି ଯଦି କରିନ ଶିଖ। ଯଦି ମୁଁ ଏବେ ସିଲେଇ ଶିଖିନି ମୁଁ ଏବେ ଶିଖିବି। ହଁ ଏବେ ଶିଖିବି ଏବେ ଏ ଯଦି ମୋ ଘରେ ଏବେ କରୁଛନ୍ତି ସବୁ କଣ କହିଲେ ଗାଁରେ ସବୁ ସୟଂ ସହାୟକ ଗୋଷ୍ଠୀ କରିି କିରି ମହିଳାମାନେ ଲୋନା ଆଣିକିବି ସେ ପଟେ ଯାଅ ହଁ ହଁ। ହଁ କାହାକୁ ଡରନି ମାନେ ତମ ସାଇଡ ଲୋକ କଣ କହିବ ତମ ଆଗ ଲୋକ କଣ କହିବ ତମ ପଛ ଲୋକ କଣ କହିବ ଆଗ ତମେ ଚିନ୍ତା କରିବ।
ଆଜ୍ଞା।
ତାହେଲେ ତମେ କେବେ ଆଗକୁ ଯାଇପାରିବନି ସେ ତମ କଣ ତମ ଅସୁବଧା ସମୟରେ ଠିଆ ହେବେ।
ଠିଆ ହେବେନି ନା ମୁଁ ସେଇ ଜିନିଷଟା କହୁଛି କି ଯଦି ମାନେ କିଛି ଲୋକ ଆମକୁ ସାହାଯ୍ୟ କରୁନାହାନ୍ତି କି ଆମ ଭଲର ମନ୍ଦରେ ଆସି ଠିଆ ହଉନାହାନ୍ତି କହିବେ କେତେ ଦିନ କହିବେ।
ଗୋଟେ ଯଦି ହାତୀ ଚାଲି ଯାଉଛି କୁକୁର ଭୁକୁଛନ୍ତି ତ ଆଉ ହାତୀ କଣ କୁକୁର ହେଇଯାଉଛି।
ଆଜ୍ଞା।
ସେଇଟା। ତ ଯିଏ କହିବା ଲୋକ ସେ କହିବ କିଛି ଭଲ କଲେ କହିବ କିଛି ମନ୍ଦ କଲେ କହିବ।
ଆଜ୍ଞା ଆଜ୍ଞା।
ଆପଣ ଯଦି ଆଇନା ଆପଣ ଯଦି ହେଇଯିବେ ଗୋଟେ କାସିଟି କି ଆସିଯିବେ। ହଁ ସେ ଏମିତି କରିକି ପାଇଲା କିନ୍ତୁ କାଲି ସକାଳେ ସେଇ ଲୋକର ଆପଣଙ୍କ ଦରକାର ପଡିବ ସିଏ ଆସି ଆପଣଙ୍କୁ କହିବ ମୋ ଟିକେ କାମଟା କରିଦଲୁ।
ଆଜ୍ଞା।
ଆପଣ ବି ଜାଣିଥିବେ ସେ ଲୋକ ମୋ ପଛରେ ଗପିଛି ହ ହ ହେଲା। ତ କାହା କଥା ଶୁଣିବାର ନାଇଁ।
କାହାକୁ ଯଦି ସାହାଯ୍ୟ କରିଥିବ ତୁମର ସେଇ ଜିନିଷ ଆସିବ ସାହାଯ୍ୟ ବେଳ ଆସିବ। ସେମାନେ ବହୁତୁ ପଛରେ ଠିଆ ହେଇଥିବେ।
ଆଜ୍ଞା। କାହା କଥା କହ ଆମେ ଆମ କର୍ତ୍ତବ୍ୟ କରିବା। ପ୍ରଥମ ତ ହେଲା ଆମ କର୍ତ୍ତବ୍ୟ ଆମେ ଆମ କର୍ତ୍ତବ୍ୟ କରିବା ତାପରେ ଆମେ ଆମ କର୍ମ କରିବା। ଆମର ଯାହା କର୍ତ୍ତବ୍ୟ ଅଛି ଆମେ କଲେ ଆମ କର୍ମଟା ଆମେ କଲେ। ହେଣିକି କିଏ କଣ କହୁଚି ନ କହୁଚି ଆମେ ସେଇଟାକୁ ଯେଦି ଦେଖିବା ଆମ ଆଉ ଚଳିପାରିବାନେହିଁ।
ଆଜ୍ଞା।
ହେଲା ଆମର ତ ମାନେ ଉଦ୍ଦେଶ୍ୟ ନାହିଁକି ଆମେ କିଛି ଖରାପ କରୁଛେ ଆମ ଉଦ୍ଦେଶ୍ୟ ଅଛି ଆମେ ଦି ଆମେ କେମିତି ସ୍ୱାବଲମ୍ୱୀ ହେବା ଆମ ପରିବାରଟା କେମିତି ଭଲରେ ଚଳିବା ଆମେ କିମିତି ଭଲରେ ରହିବା। ସେଥିପାଇଁ ଆମେ ଯେ ପାରୁ ପର୍ଯ୍ୟନ୍ତ ଆମେ ଆମର ଚେଷ୍ଟା କଲେ।
ଆଜ୍ଞା।
ଆଜ୍ଞା ପ୍ରଥମତଃ ହେଲା ସେ ନାରୀକୁ ଶିକ୍ଷା ଦିଅ ଆଉ ଯାହା ହେଲେ ବି ବାହାଘର ପୂର୍ବରୁ ତାକୁ ଦିଇ ପଇସା ଇନକମ୍ କରିବା ଶିଖାଅ। ଯେମିତି ପୁଅକୁ କୁହାଯା ପୁଅ କୁହାଉଚ। ତୁ ବୁ ବୁ ପୁଅ ତୁ ବାହା ହେ ମାନେ କିଛି ଗୋଟେ କଲେ ବାହା ହୋବୁ। ସେମିତି ଝିଅ ପାଇଁ ବି ଦୃଢ ମନରେ ରଖ ଝିଅ କିଛି ଗୋଟେ ଆମର କଲେ ଆମେ ଝିଅ କୁ ବାହାଦେବୁ। ଏଇ ମେଣ୍ଟାଲିଟି ଟା ବାପା ମା କରିବା କଥା ସେଟ୍।
ଆଜ୍ଞା ହଁ କି କୌଣସି ଜିନିଷରେ ଡରିବା ଏ ସବ କାହାକୁ ନ କହିବା ଲୁ ଲୁଚେଇବା ଏଇ ଜିନିଷ ବି ମନା। କରିବା ଏଇ ଜିନିଷ ବି କରିବନି କେବେ ଯାହା ଆପଣଙ୍କ ସହିତ ହଉଚି ଆପଣ ଆସି ଘରେ କହିବେ। ପ୍ୟାରେଣ୍ଟ ତା ପରେ ତାପରେ ପ୍ୟାରେଣ୍ଟେସ୍ ତାଙ୍କର ଯାହା
ଏଇଟା ବି ଛୁଆ ମାନଙ୍କୁ ଛୋଟ ବେଳୁ ଶିଖେଇବା କଥା ପୁଅ ହଉ ବା ଝିଅ ହଉ ତୁ ଆମକୁ କୌଣସି କଥା ଲୁଚେଇବୁନୋହୁଁ ମ ତେ ଆଗେ କହିବୁ ଭୁଲ୍ କର ବା ଠିକ୍ କର ବୁଝିଲେ। ଛୋଟ ଛୁଆ ମାନଙ୍କୁ ମୁ ମୋ ପୁଅକୁ ସବୁବେଳେ ଶିଖାଏ। ଯଦି ମୁଁ ତୋ ମୁହରୁ ଶି ଶୁଣିବି ତୋର ଏଇଟା ଭୁଲ୍ ମୁଁ ତୋତେ ଛାଡିଦେବି। କାହିଁନା ମୁଁ ତୁ ଆସି ମତେ କହିଲୁ ଆଉ ଯଦି ମୁଁ ଆଉ କାହା ମୁହଁରୁ ଶୁଣିବି ଏଇଟା ଭୁଲ୍ ତାହେଲେ ମୁଁ ତୋତେ ପନିସମେଣ୍ଟେ କରିବି।
ପନିସମେଣ୍ଟେ କରିବି ଆଜ୍ଞା।
ପିଲାମାନଙ୍କୁ ବି ଶିଖେଇବା ଦରକାର।
ହଁ।
କାହିଁନା ଆମେ ଆମ ପିଲାଟା ଆମ ଉପରେ ବିଶ୍ଵାସ ରଖିବ ତାର ସାଙ୍ଗରେ ଆଜି ଭଲ ହଉଚି କି ଖରାପ ହଉଚି ସି ଆସିକି ଆଗେ ଆମୁକୁ ଜଣେଇବ।
ଆଜ୍ଞା।
ଆଜ୍ଞା। ଏଇ ସବୁ କଥା ଆଉ।
ହୁଁ ଆପଣଙ୍କ ପାଖରେ ବି ଛୋଟ ପିଲା ଅଛି ଯେତେବେଳେ ତାର ବୟସ ହବ ବୁଦ୍ଧି ହବ ତା ତାକୁ ବି ଏଇ ଜିନିଷଟା କହିବେ କି କିଛି ନାହିଁ ଡରିବୁନୁ ଭୁଲ କରିଛୁ। ଆସିକି ମତେ ପ୍ରଥମେ କହିବୁ କି ତୋ ମା କୁ କହିବୁ ବାପ ମା କୁ ଆଗେ ହଁ ହଁ ଆଗେ କହିବୁ ତୋର ବି ଭୁଲ ଥାଉ ତୋର ବି ଦୋଷ ଥାଉ ପିଲାଟାକୁ ଆଗୁଆ ବି ଡରଇ ଦେବେନି। କି କହିବେ ନାଇଁ ତୋର ବି ଭୁଲ ଥାଉ କିନ୍ତୁ ପ୍ରଥମେ ତ ତୁ ମତେ କହିବୁ। ତୁ ଯଦି ସ୍କୁଲ ରେ ଆଜି କିଛି ଭୁଲ କରିଛୁ ମତେ କହିବୁ, ତୋ ସାଙ୍ଗରେ କିଛି ଭୁଲ ହେଇଛି ସେଇଟାକୁ ବି ମତେ କହିବୁ ମତେ ଆ ଆମେ ଡରେ ହେକ ମତେ ଯଦି ନ କହିବୁ ତତେ ମୁଁ ବାଡେଇବି ଇଏ କରିବି ସିଏ କରିବି ସେମିତି ନାହିଁ ତୁ ମତେ ତୋ ସାଙ୍ଗରେ ଫ୍ରେଣ୍ଡଲି ଡିଲ କରିବି ସବୁ ଜିନିଷ ଆଉ ଆଜି ଏ ପିଲା ମାନଙ୍କୁ କଣ ହଉଛି ନା ମ୍ୟାଡାମ ଯଦି ଆମେ ମାନେ ସାଙ୍ଗ ଭଳିଆ ୟାଙ୍କ ସାଙ୍ଗେ ନ ମିିଶୁଛେ ଏ ପିଲାମାନେ ବହୁତ ଜିନିଷ ନିଜ ଭିତରେ ରଖିବେ ବୁଝିଲେ କି? ଆଉ ଯୋଉଟାକୁ ସିଏ କହି ବେନି ଆଉ ସେଇଟା ହିଁ ତାଙ୍କର ମାନେ ବଡ ହେଲେ ତାଙ୍କୁ ଅସୁବିଧାର କାରଣ।
ଆଜ୍ଞା।
ଆଜ୍ଞା, ଏଇ ସବୁ କଥା ଆଉ ହଉ ମ୍ୟାଡମ ଭଲ ଲାଗିଲା ଆପଣଙ୍କ ସାଙ୍ଗେ କ ଥା ହେଇକି ମୁଁ କରିବି ଆଉ କେତେବେଳେ ଆଜ୍ଞା ଧନ୍ୟବାଦ।